ହ୍ୟାଲୋ।
କଣ କରୁଛନ୍ତି?
ଏଇ ବସିଚି ଶୋଇ ପଡ଼ିଥିଲି ଟିକେ। ଆ ମୁଁ କହିଲି ଆପଣ ଆ ହଁ ନାଇଁ ନାଇଁ ମତେ ବୋହୁତ ଟିକେ ସଖାଳୁ ଉଠି ଯାଉଛି ନା ଶୋଇଲା ବେଳକୁ ପୁଅଟା ଶୁଆଇ ଦେଉନି। ଆ ସାଢ଼େ ଗୋଟେ ରାତି କରିଦେଇଥିଲା କାଲି ପୁରା।
ହ।
ଆଉ ସାଢ଼େ ଗୋଟେ ରାତିରେ ଶୋଇଲା ବେଳେ ମୁଁ ପୁଣି ଉଠିଲିଣି ପାଞ୍ଚଟା ପନ୍ଦର କୋଡ଼ିଏ ହେଇଥିଲା ମୁଁ ଉଠିଲିଣି। ଆ ମତେ ନିଦ ବହୁତ ଜୋର ଲାଗୁଥିଲା ଦିନ ଭର ଟୋଟାଲି ମାନେ ଆ ଶୁଆ ହେଇନିଥିଲା ଏଥି ମୁଁ ଆପଣଙ୍କୁ ମେସେଜ କରିଥିଲି ସେଇଥିପାଇଁ। ଯେ ମୁଁ ଟିକିଏ ପଛରେ କଥା ହେବି ବୋଲି ମୋତେ ନିଦ ଲାଗୁଥିଲା।
ହଁ ହଁ ଆଉ
କି ଆକୁ ପୁଅକୁ ଆମେ ସବୁ ଖାଇଲୁ ବାସନ ଫାସନ ବୋହୁତୁ ଗୁଡ଼ା ହେଇଗଲା। ମଜାମଜି କରିକି ମୁଁ ପୁଅଟାକୁ ଖୁଆଇଦେଲି। ତାପରେ ସିଏ ଯେମିତି ଶୋଇ ପଡ଼ିଲା ସାଢ଼େ ତିନିଟା ତିନିଟା ଚାଳିଶ ପାଖାପାଖି ସେ ଶୋଇ ପଡ଼ିଲା ମୋ ତେ ବି ପୁରା ନିଦ ଲାଗୁଥିଲା ମୁ କହିଲି ଟିକେ ସୋ ଶୋଇପଡ଼ି ଆଉ ଶୋଇଥିଲି ବହୁତ ସମୟ ଟିକେ ଆଜି ଠିଆ ହେଇଯାଇଛି ତ।
ହଁ, ଓ ଛିଡ଼ା ଛିଡ଼ା ହେଇକି ରୋଷେଇ କରୁଥିଲେ ତ?
ଗ୍ୟାସ୍ ହଁ ଗ୍ୟାସ୍ ରେ।
ଓହୋ।
ମାନେ ସଖାଳୁ ଭାତ ଏଇ ଏ ଚିଙ୍ଗୁଡ଼ି ତରକାରୀ କଲି, ତାପରେ ମାଛ ଏତେ ଗୁଡ଼େ ନେଇଆସିଥିଲେ ଦି କେଜି ତାକୁ ଭାଜିଲା ବେଳକୁ ସମୟ ଦରକାର ନା, ଭାଜିବ ଠିଆ ହେଇକି ତାପରେ ସେତିକି ଅଛି ଛୁଆ ପଛ ପଟେ ସେ ପୁରା ଦୌଡ଼ୁଛି ପୁରା ତାକୁ ପଛରେ ଖାଲି ଗୋଡ଼ଉଥା।
ହଁ, ହଁ ଛୋଟ ଛୁଆ ନା ସେଇଭଳିଆ କରିବେ ହଇରାଣ।
ତାପରେ ମୋର ଯୋଉ ଦୁଇଥର ସିଜରିଆନ୍ ତ। ଅପରେସନ୍ ଦୁଇଥର ମୋତେ ଟିକିଏ ଅଣ୍ଟା ପେନ୍ ଆଣ୍ଠୁ ପେନ୍ ବୋହୁତ ବାହାରୁଚି।
ଓହୋ, ବେଶୀ କାମର ପ୍ରେସର ପଡ଼ିଗଲେ ଟିକେ ପେନ୍ ହଉଛି ଆପଣ।
ପରିବାରକୁ ଆଉ ମୁଁ ଗୋଟେ ଜଣେ ବୋହୂ ଆଉ କିଏ ବାହାହେଇ ନାହାନ୍ତି। ଆଉ ପରିବାର ବଡ଼କୁ ସେଥିପାଇଁ ମୋ ଓପରେ ବହୁତ କାମ ପଡ଼ିଯାଏ ଟିକେ।
ହଁ ହଁ ଆପଣ ଏକୁଟିଆ କରୁଚନ୍ତି ନା ଆପଣଙ୍କ ଶାଶୁ ବି
ହଁ, ନାଇଁ ସେ ଏତେ କର କେବେ କେବେ କେମିତି ଓଳାଓଳି କରିଦିଅନ୍ତି। ରୋଷେଇବାଷ କରନ୍ତିନି ଓଳା ଓଳି କେତେବେଳେ କେମିତି କରିଦିଅନ୍ତି। ସଖାଳ ସବୁଦିନ ପ୍ରାୟ ସେ ଓଳାନ୍ତି ସଖାଳୁ ସେ ଉଠିକି ଚାରିଟା ରାତିରୁ ତାଙ୍କ ନିଦ ଭାଙ୍ଗିଯାଏ ଚାର ଟା ସେ ଜଲଦି ଶୋଇ ପଡ଼ନ୍ତି ଖାଇକି ଦଶଟା ଭିତରେ ସେ ଚାରିଟାରୁ ଉ ଟିକି ଓଳେଇ ଦେଇଥାନ୍ତି କିନ୍ତୁ ଆ ମୁଁ ତ ଶୋଇଲା ବେଳକୁ ଆଉ ସବୁବେଳେ ବାରଟାରୁ କେବେ ବାରଟାରୁ କମ୍ ହବନି ବାରଟା ସେ ପଟେ ହେବ ପଛେ, କୋଉଦିନ ମୁଁ ବାରଟା ଆଗରୁ ଶୋଇନି।
ହଁ ପିଲା ଛୋଟ ପିଲାମାନେ ଏଇଭଳିଆ ପୋବ୍ଲେମ୍
ନାଇ ଛୋଟ ପିଲା ସିନା ଏବେ ଦେଢ଼ ବର୍ଷ ହେଲା ହେଇଛି ମୁଁ ଆଗ କରୁବି ମାନେ ଏ ଝିଅ ଟା, ହଁ। ହଁ ମୁଁ କାମ ସାରେ ବଡ଼ ଫ୍ୟାମିଲି ବହୁତ ବାସନ କୁସନ ପଡିଥିବ ରୋଷେଇ ଘର ପୋଛା ଧୂଆ କାମ ସରିଲା ବେଳକୁ ବାରଟା ବାଜି ଯାଏ।
ଓହୋ ରାତିରେ ବାରଟା ବାସନ କୁସନ ମାଜିକି
ହଁ ସେ ଘର ରୋଷେଇ ଘର ପୋଛା ହବ ସବୁଦିନେ। ଆଉ ସ ଵାସନକୁୁସନ ମଜା ସରିଲା ପୋଛା ହ ହବ ଆଉ ସେଥିପାଇଁ। ଠିକି ଆସିକି ତମେ ସାଙ୍ଗେ ସାଙ୍ଗେ ବାସନ କୁସନ ଅଇଁଠା କାମ କଲ ଆସିକି ଟିକେ ନଗାଧେଇଲେ ଟିକେ ନ ଧୁଆ ଧୋଇ ହେଲେ ଭଲ ଲାଗିବ।
ହଁ, ହଁ। ଆଉ ଆପଣଙ୍କର ଝିଅ କଣ କରୁଚନ୍ତି ଏବେ?
ସିଏ ତ ଶୋଇକି ଉଠିକି ବସିକି ମୋବାଇଲ୍ ଦେଖୁଛି।
ଅ ହୋ।
ରାତିରେ ଟ୍ୟୁସନ୍ ଅଛି ମୁଁ ତାକୁ କହୁଛି କଣ ପାଠ ଅଛି ସାରିଦେ। ଟ୍ୟୁସନ୍ ପାଠ ମ୍ୟାଡ଼ମ୍ ରାଗିବେ। ଆଉ ଶୋଇକି ଉଠିକି କହିବ ମୁଁ ଆଗେ ଟିକେ ମୋବାଇଲ୍ ଦେଖିବି।
ଓହୋ, ଆପଣ ଆପଣ ବସୁଚନ୍ତି ସେ ପାଠ କରୁଚନ୍ତି ନା ସେ ଆପେ ଆପେ କରିଦଉଛନ୍ତି?
ନାଇଁ, ସିଏ ଆପେ ଆପେ ନିଜେ କରୁଚି ଯେଉଟା ନ ଆସିଲେ ମୋତେ ପଚାରୁଚି। ଆଉ ଏଟା ହୁଁ ମତେ ଆସୁନି କି ମୁଁ ଜାଣିପାରିଲିନି କହିଦିଅ ମୁଁ କରିଦେଏ।
ଅହୋ।
ନିଜେ ନହେଲେ କରୁଛି ନିଜ ପାଠ ନିଜେ କଲାଣି। କିଛି ଅସୁବିଧା ନାହିଁ ତ ତାର ପାଠ ବି ବହୁତ ଭଲ ଖାଲି ପାଠ ଭଲ ନୁହଁ ସେ ଭଲ ନାଚେ ବହୁତ ପ୍ରାଇଜ୍ ପାଇଲାଣି। ନାଚେ ଭଲ ହଁ ହଁ ପାଠ ତାର ସବୁବେଳେ ମାନେ ଏଁ ଏଇଟି ଫାଇଭ୍ ନାଇଣ୍ଟି ପଖାପଖି ମାର୍ଚ ମାର୍ତାର ସ୍କୁଲ ରେ।
ହଁ।
ଆଉ ନାଚେ ବି ଭଲ ଗୀ ଗୀତ ଭଲ ଗାଏ ସବୁବେଳେ ସବୁ ବର୍ଷ ତ ନାଚ ଆ ଗୀତରେ ସେ ତାଙ୍କର ସ୍କୁଲରେ ପ୍ରାଇଜ୍।
ହଁ ସ୍କୁଲ ଯୋଉ ପ୍ରୋଗ୍ରାମ ହୁଏ ସେଇଥିରେ।
ହଁ ହଁ କମ୍ପିଟିସନ ହୁଏ ସବୁ ବର୍ଷ ନାଚ କମ୍ପିଟିସନ୍ ଗୀ ତ କମ୍ପିଟିସନ୍ ସବୁ ଖେଳ ସବୁଯୋଉ ହୁଏ ଖେଳରେ ଗୋ ଗୋଟେ ଦୁଇଟା ତିନିଟା ତ ଖେଳ ଜଣେ ଖେଳିପାରିବ ଗୋଟେ ତ ଯେମିତି ହେଲେ ବି ଖେଳରେ ଆଣିଥିବ। କିନ୍ତୁ ଗୀତ ନାଚରେ ସବୁ ବର୍ଷ ହେଇଥିବ କିଛି ନା କିଛି ସେ ର ରଖିଥିବ ତାର ପ୍ରତିବର୍ଷ ତିନୋଟି ଚାରଟି ପ୍ରାଇଜ୍ ଥିବ।
ହଁ।
ଆଉ ଆଜିକି ମାନେ ହେଇଗଲାଣି ପଞ୍ଚମ ପଡ଼ିଲାଣି।
ହଁ ମାନେ ସବୁ ବର୍ଷକୁ ବର୍ଷ ଆଣନ୍ତି ନା।
ହଁ ହଁ ଏବେ ପୁଣି। ଦେଇଥିଲା ସ୍କୁଲାରସିପ୍ ଏକ୍ଜାମ ଦେଇଥିଲା ସେଥିରେ ବି ପାଇ ଛି ଦିଟା। ସ୍କଲାରସିପ୍ ଦେଇଥିଲା ଦୁଇଟା ଙ୍କରେ ତାର ମିଳିଛି ଯେଉଟାକି ଗୁରୁ ଦିବସ ଦିନ ତାଙ୍କ ସ୍ ସ୍କୁଲୁ ରୁ ମିଳିବ ତାକୁ ପ୍ରାଇଜ୍ ମିଳିବ।
ଆହା ସବୁଥରେ ଭଲ ଆଉ।
ପାଠ ଭଲ ତାର କିନ୍ତୁ ଟିକେ ନ ଜଗିବେ ଯଦି ମାନେ ଛୋଟ ଥିଲା ନା।
ଜଗିବାକୁ ହଁ ଜଗିବାକୁ ଟିକେ ଆପଣ ଆଖି ଦଉଥିବ ଆଉ। ତାକୁ ଟିକେ ଦେଖିବେ ଆଉ ନ ଦେଖିଲେ ଫେର୍ ପୁଅ ଛୋଟ ପିଲା ସେଇଥିପାଇଁ ଟାଇମ ଦେଇ ପାରୁିନଥିବେ ଝିଅକୁ।
ହଁ।
ହଁ।
ଏଇଟା ହେଲା କଥା ଆଉ ଏତେ ଖାଇଦେଇଛୁ ଆଜି ଯେ ମାନେ ଏତେ ବି ଛାଡୁନି
ଆଜି ଭାତ ଅଛି ଚିଙ୍ଗୁଡି ଖାଇ ଦେଇେଇଛନ୍ତି ଭଲସେ ଆଉ ହଁ ହଁ।
ମଜା କୁ ତାକୁ ଟିକେ ଚକଡ଼ିକି ଖାଇଲୁ କେମିତି ମାନେ ଏ ଲେମ୍ବୁ ଲୁଣ ଲଙ୍କା ରସୁ
ରସରୁ ସେ ତ ବଢିଆ ଲାଗିବ ଆଉ।
ସେମିତି ଚକୁଡ଼ି ଦେଇଥିଲୁ।
ହୁଁ।
ଚକଟିକି ତାକୁ କେତୁ ବଡ ଭାକୁର ମାଛ ଟା ବେଶୀ କଣ୍ଟା ନଥିଲା ବହୁତ ମାଂସ ମା ମାଛ ଟା ମିଠା ମାଛ ଟା ତାକୁ ଛଡେଇକି ମାନେ ମାଛ ଚଢେଇକି ସେ ଯୋଉ ଆମେ ଯେଉଁ ଲେମ୍ବୁ କୁ ଚକଟିଥିଲୁ ସେଇଠି ଟିକେ ଟିକେ ଲଗକି ଖାଇଥିଲୁ ଭଲ ଲାଗୁଥିଲା। ହୁଁ।
ହଁ। ସେ ମାଛ ଟା ମାନେ ଏବେ ତ ବର୍ଷା ଦିନ ମାଛ ପୁରା ଚର୍ବି ଅଣ୍ଡା ମା ମାଛ ଭିତରେ ଅଣ୍ଡା ହେଇଯାଇଥିବ।
ହୁଁ ହୁଁ ସେ କିନ୍ତୁ ଆଜି ଯୋଉଟା କିନ୍ତୁ ବିହ ଯେଉଁ ମାଛର ବିହନଥାଏ ସେତେ ମାଛ ଏତେ ମିଠା ହେଇନଥାଏ। ଥାଏ ତାହାଲେ ତାର ମିଠା ଅଂଶଟା ନା ତାର ମିଠା ଅଂଶଟା ତା ବିହନକୁ ପଳେଇଥାଏ।
ହଁ ହଁ।
କିନ୍ତୁ ଆଜି ଯୋଉଟା ଆଣିଥିଲେ ତାର ବିହନ ନଥିଲା ତାର ପୁରା ଏ ତି ବହୁତ ଗୁଡ଼େ ତେଲ ଥିଲା ମାନେ ଚ ଚର୍ବି ଯୋଉଟାକୁ ଅନ୍ତ କୁହନ୍ତି। ହ ବହୁତ୍ ଏତେ ଏତେ ବଡ଼ ଚର୍ବି ପା ଗୋଟେ ପ୍ଲେଟ୍ ହେବ ତେଲ ବାହାରିଛି ତାଧିରୁ।
ଆଉ ଚା ଫା ପିଆ ହେଲାଣି ନା ନା?
ମୁ ପିଏନି ଚାହା ମୁଁ ଚାହା ପିଏନି।
ଆପଣଙ୍କ ଶାଶୁ ପିଉଛନ୍ତି।
ସିଏ ପିଅନ୍ତିନି ମୋ ଶଶୁର ପିଅନ୍ତିନି ନାଲି ଚାହା ପିଅନ୍ତି।
ଓହୋ।
କ୍ଷୀର ଚା ବେଳେବେଳେ ପିଅନ୍ତୁ ନାଲି ଚା ପିଅନ୍ତି।
ନାଲି ଚା ହ ନାଲି ଚା ହିଁ ଭଲ ଏଇ ଯୋଉ ଅଦା ପ ପକେଇକି ଯୋଉ ନାଲି ଚାହା ଟା ହୁଏ। ଆ ଭଲ ଲାଗେ ଟିକେ ପିଇବା ପାଇଁ କ୍ଷୀର ଚା ରେ ବେଶୀ ଗ୍ୟାସ ହେଇଯାଉଛି ସକାଳେ ସନ୍ଧ୍ୟା ବେଳେ।
ଥଣ୍ଡା ଫଣ୍ଡା ହେଲେ ଟିକେ ଭଲ ଲାଗେ ମୋତେ ଟିକେ ନାଲି ଚା ପସନ୍ଦ ନୁହେଁ ମୁଁ ଟିକେ କ୍ଷୀର ଚା ମତେ ଟିକେ ଭଲ ଲାଗେ ସିଏବି ପୁରା ଖାଣ୍ଟି କ୍ଷୀରରେ ଯାହେଇଥିବ ମୁଁ ପିଏନି ମୁଁ ପିଏନି ଏମିତି ଯଦି ପିଇବାକୁ ଇଚ୍ଛା ହେବ ତ ଖାଣ୍ଟି କ୍ଷୀରରେ ବେଶୀ ପାଣି ଦିଆହେଇନଥିବ ପୁରା ସର ପଡ଼ିଥିବ ଯୋଉଟା ସେଇଟା ମୋତେ ଭାରି ପସନ୍ଦ।
ହଁ କ୍ଷୀର ଆପଣ ଏଇ ଯୋଉ ଗାଈ କ୍ଷୀର ନା ଓମ୍ଫେଡ କ୍ଷୀର
ନା ଗାଈ କ୍ଷୀର ଆମର ସବୁ ଦିନ ଲିଟରେ ଲେଖା ଘରକୁ ଆସୁଛି
ହଁ ହଁ ହଁ। ଆମ ଏଠି କ୍ଷୀର ଗାଈ କ୍ଷୀର ମିଳୁନି ଯବ ମିଳୁଛି ପାଣି ପୁରା ମାନେ କ୍ଷୀର ତ ନୁହଁ ଖାଲି ପାଣି। ସେଇଥିପାଇଁ ଏଠି ଖାଲି ଓମ୍ଫେଡ ଆଣିକି ଚା ଫା ହଉଛି ଆଉ।
ହଁ ନାଇଁ ଆମର ସବୁଦିନ ଆସୁଛି ଲିଟରେ କ୍ଷୀର ଆଉ ସେଇଟା ମୋ ଶାଶୁ ଶଶୁର ପିଅନ୍ତି।
ହଁ।
ସେଥିପାଇଁ ମା ଆସେ ଆମର ସବୁଦିନେ ଆଉ।
ହଁ।
ମୁଁ ବେଳେବେଳେ ମୋ ଝିଅ ବି ଖାଏ ରୁଟି କ୍ଷୀର ଖାଏ ସେ ରୁଟି ଖାଇଲା ମାନେ କହିବ ମୁଁ କ୍ଷୀର ରୁଟି ଖାଇବି। ମୁଁ ଏମିତି ମାନେ ସ ତରକାରୀ ସାଙ୍ଗେ ରୁଟି ଖାଇବନି ଭଲ ପାଇବନି କହିବ ନା ମୁଁ ଖାଇବିନି ତର ତରକାରି ସାଙ୍ଗରେ ଖାଇବନି ଆଉ କ୍ଷୀର ରୁଟି ଖାଇବ ତା ସାଙ୍ଗରେ କିଛି ଏ ଭଜା ହେଉ ତରକାରୀ ହେଉ ତା ସାଙ୍ଗରେ ଥିବ।
ହଁ ହଁ ହଁ ସେମିତି ଭଲ ଲାଗିବ ଖାଇବାକୁ। ଏପଟରେ ଭଜା ସେପଟରେ କ୍ଷୀର ରୁଟି ଆଉ। ଅଁ ହଁ।
ଏ ଯଉ ଧୂପ ଦିଆ ହଉଛି ଏବେ।
ହଁ ସନ୍ଧ୍ୟା ହେଇଗଲାଣି।
ହଁ ଆମ ଘର ଆଣି ଶାଶୁ ପୂଜା ପୂଜି ମୋ ଶାଶୁ କରନ୍ତି।
ହଁ ପୂଜା ଠାକୁର ପୂଜା ସନ୍ଧ୍ୟା ଶାଶୁ ଦିଅନ୍ତି କରନ୍ତି ନା?
ସେ ତାଙ୍କ ପୂଜାପୂଜି କାମ ତାଙ୍କର ସେ କରନ୍ତି। ଖାଲି ଏମିତି ମାଣବସା ଓଷାରେ ମୁଁ ଟିକେ ମିଶିକି କରେ ଆଉ ଉଁ ନହେଲେ ଏମିତି ଭଲ ଭଲ ସୁଦଶା ବ୍ରତ ମାଣବସା ଏସବୁରେ ନହେଲେ ଶାଶୁ କରନ୍ତି।
ସୁଦଶା ବତ ତ ମାଣବଷାରେ ଯୋଉ ବି ହୁଏ ରୋଷ ଯୋଉ ପିଠାସ ପଣା ହୁଏ। ଆପଣ ସବୁ କରନ୍ତି?
ନା ନା ନା ସେଇଟା ମୁଁ ସାହାଯ୍ୟ କରେ ପିଠା ପିଠି ନହେଲେ ମୋ ଶାଶୁ କରନ୍ତି ମୁଁ ମିଛ କାହିଁ କହିବି ମୁଁ ବେସି ପି ପିଠାପିଠି ଜାଣିନି ମୁଁ ନଡ଼ିଆ କୋରିଦେବା ନଡ଼ିଆ ଭାଜିଦେବା ଆ ତାପ ରେ ଉଁ ଯନ୍ତା ଯନ୍ତୀ କରିବାରେ ସାହାଯ୍ୟ କରିବା। ଏଇସବୁ କିନ୍ତୁ ଉଁ କରାକିରିରେ ଉଁ କରନ୍ତି ମୋ ଶାଶୁ।
ହଁ ଓ ସେ ସବୁ ଆଗ କାଳିଆ ଲୋକ ହିଁ ଜାଣିଛନ୍ତି ବେଶୀ। ଆମେ କଣ ସେଇଭଳିଆ କରିପାରିବୁ ଆମ ଶାଶୁ ବି ସେଇ ଭଳିଆ।
କରିହେବନି ସେଥିପାଇଁ ମୁଁ କରିପାରେନି।
ହଁ ହଁ ହଁ ହଁ। ଓ ମାଣବସାରେ କେତେ ପିଠା ହବ ମଣ୍ଡା ପିଠା ତା ସାଙ୍ଗରେ
ହୁଁ ଇଏ ସୁଦଶା ବ୍ରତରେ ଖାଲି ମଣ୍ଡା ପି ପିଠା ହୁଏ କିନ୍ତୁ ଏ ଯୋଉ ମାଣବସାରେ ବହୁତ ପ୍ରକାର ପିଠା ହୁଏ ମଣ୍ଡା ପିଠା ହୁଏ
ହଁ।
ଚକୁଳି ବି ବୁଢ଼ା ଚକୁଳିଟା ହୁଏ।
ହଁ ହଁ।
ମୁ ଏ ଆମର ପାଳି ଅଛି ଯୋଉ ଆମର ଚାରି ପାଳି ପାଞ୍ଚ ପାଳି ପଡ଼େ ଗୋଟେ ଦିନ ଦହି ପଖାଳ କରାଯାଏ। ଗୋଟେ ଦିନ ଖିରି ଖେଚୁଡ଼ି କରାଯାଏ ଆଉ ଗୋଟେ ଦିନ ମାନେ ମ ଅଛି ଚିତୋଉ କରାଯାଏ ଚିତଉ ପିଠା ଚି ଏମିତି ସବୁ ଅଛି। ତାପରେ ଶେଷ ଦିନ ଆମର ଖାଲି ହୁଏ ମଣ୍ଡା ପିଠା ହୁଏ। ଆ ସଖାଳୁ ତ ଆମର ସେ କ୍ଷୀର ଏ ଯୋଉ ଛେନା କଦଳୀ ଏସବୁ ଭୋଗ ଦିଆଯାଏ। ତାପରେ ମଣ୍ଡା ପିଠା ଦିଆଯାଏ ସେ ନଅଟା ଦଶଟା ଭିତରେ ଠା ଠାକୁ ଠାକୁରଙ୍କୁ ଭୋଗ ତାପରେ ଚାରିଟା ତିନିଟା ଚାରିଟା ବେଳକୁ ବୁଢ଼ା ଚକୁଳି ଭୋଗ ଦେଇକି ଠାକୁର ଉଠେଇ ଦିଅନ୍ତି।
ହଁ ନା ଜଣ ଜଣ ବି କରିପାରିବେନି ବୋଲିକିି ସିଏ କରିଦିଅନ୍ତି ମାନେ ପାଞ୍ଚ ପାଳିରେ ପାଳିଏ ପାଳିଏ କରିକି
ପାଳି ନ ସାର ନ ସାରିବେ ସେମାନେ ଶେଷ ଦିନ ସବୁ କରିବେ। ଶେଷ ଦିନ ଏଇଟା ସବୁ କଲେ ବହୁତ ହଇରାଣ ହଇରାଣ ଆକ୍ଚୁଲି। କାଲି ଏତେ ପିଠା କରିହବନି କଷ୍ଟ ବି ହବ ତୁମକୁ ମୁ କହିନି ତୁମେ ଯଦି ପାଳି ପାଳି ସାରିଦେବ
ହଁ ମାଣ ଓଷାଟା ବୋହୁତ ଚାର ନା? ଆ ଚାର ଠାକୁର ନେ
ଏଇ ଗଲା ବର୍ଷ ମାଣବସା ହେଇପାରିଲାନି କାହିଁକିନା ଆମର ଜଣେ ଜଣଙ୍କର ମାନେ ଏ ଯୋଉ ଛୁଆ ହେଲା ତ ଛୁତିକିଆ ହେଇଗଲା। ଆମର ମାଣବଷା ବନ୍ଦ ହେଇଯାଇଥିଲା।
ହଁ ହଁ ମାନେ ସେଇ ଦଶ ଦିନି ଭି ତରେ ପଡ଼ିଗଲା।
ବାର ଦିନ ଆମର ଛୁତିକିିଆ ହେଲା ବାର ଦିନ ବାର ଦିନ ପରେ ଛୁତିକିଆ ମାନେ ଏ ଯୋଉ ଛୁଆ ଜନ୍ମ ହୁଏ ଆଉ ମୂର୍ତ୍ତିକିଆ ହଁ ମୂର୍ତ୍ତିକିଆ ମାନେ ଯୋଉଟା ମରିଯାଆନ୍ତି ଲୋକ ସେଇଟା ସେଇଟା ଏଗାର ଦିନ ପରେ ମାନେ ଯୋଉ ମାନେ ଧର ଆମ ସାହି କୁଟୁମ୍ବ ହେଲେ ଏଗାର ଦିନ ପରେ ତୁମେ ବାର ତେର ଦିନରୁ ପୂଜା କରିପାରିବ କିନ୍ତୁ ଯଦି ନି ଜର ହବ ସେଇଟା ଚଉଦ ଦିନ ପରେ ପୂଜା କରିବ।
ଓହୋ ଚଉଦ ନିଜର ହେଲେ ଚଉଦ ଦିନ ପରେ ଓହୋ।
ଚଉଦ ଦିନ ଦିନ ଗୋଟେ କୀର୍ତନ କରାଯାଏ ଆଉ ସେଇଟା ତାପରେ ପୂଜା କରାଯାଏ। ଆଉ ଛୁତିକା ହେଲେ ତମେ ନିଜ ଘରର ଯଦି ଛୁତିକିଆ ହେଇଛି ଯେମିତିକି ଆ ମୋର ପୁଅ ହେଇଥିଲା ତ ଆମ ଘରେ ଏକୋଇଶିଆ ପର୍ଯ୍ୟନ୍ତ ପୂଜା ହେଇନଥିଲା ଏକୋଇଶିଆ ଦିନ ଠାକୁର ପୂଜା ହେଲେ ବାଇଶି ଦିନ ଦିନ ପୂଜା ହେଲେ ଏକୋଇସିଆ ଦିନ ସବୁ ଧୁଆ ଯା ହେଲା ତାପରେ ବାଇଶି ଦିନରୁ ପୂଜା ହେଲା ଆଉ କିନ୍ତୁ ନହେଲେ ଆଉ ସାହି କୁଟୁମ୍ବ ଲୋକ ସେମାନେ ତେର